ଆ ଶୁବି ଲା?
ହଁ ହଁ ଆଣ୍ଟି ଠିକ ଅଛି, ମୁଁ କହିଲି କଣ କରୁଛନ୍ତି ଆଣ୍ଟି?
ଏଇକି ବସିକି ମେହେନ୍ଦୀ ଲଗଉଛି ଆଉ।
ମେହନ୍ଦୀ କରୁଛନ୍ତି ମେହେନ୍ଦୀ ଆସେ ଆପଣଙ୍କୁ?
ହଁ ସେମତି ଅଳ୍ପ ବହୁ ତେ।
ଆଚ୍ଛା ଆଛା, ଆଉ ଦେହ ହେରିକ ଆପଣଙ୍କ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି।
ଆଛା ଅ ମୁଁ କହିଲି ଆଣ୍ଟି ଆଜି ଟିକେ ଆମେ ନାରୀ ଶିକ୍ଷା ଉପରେ କଥା ହବା?
ହଁ।
ଆଛା। ଦେଖନ୍ତୁ ମୁଁ କହିବା କଥା ଅ ସମାଜରେ ଯେତେବେଳେ ଗୋଟେ ଛୁଆ ଜନ୍ମ ହଉ
ଆଜ୍ଞା।
କିନ୍ତୁ ଯେତେବେଳେ ଗୋଟେ ପରିବାରରେ ଦେଖିବ ଯୋଉମାନୋନେ ବୟସ୍ କ ଲୋକ ରହୁଛନ୍ତି ଦର ଗୋଟେ ଝିଅ ଜନ୍ମ ହେଲା ତାଙ୍କ ମୁହଁ ଟା ଶୁଖି ଯାଉଛି। ବୁଝି ପାରୁଛନ୍ତି ନା ତ ସିଏ ଝିଅ କୁ ଭାବୁଛନ୍ତି ବୋଝ। ଯେ ଅଇକି ଆମେ ତା ପାଇଁ ପଇସା ଖର୍ଚ୍ଚ କରିବୁ। କାଲି ସକାଳେ ସେ ବାହା ବ ସେଥିପାଇ ବି ପଇସା ଖର୍ଚ୍ଚ କରିବୁ। ତାର ଭଲ ମନ୍ଦରେ ପଇସା ଖର୍ଚ୍ଚ କରିବୁ ତାକୁ ପାଠ ପଢେଇବୁ। ତ ଏଇ ଯୋଉ ତାଙ୍କର ମାନସିକ ଚିନ୍ତାଧାରା ଟା ରହୁଛି ଝିଅ ମାନଙ୍କ ନେଇକି ତ ତା ଉପରେ ଆପଣ କଣ କହିବେ?
ଏ ମାନେ ଏଇ ଏ କଥାର ମା ଏଇଟା ଏଇଟା ଲୋକ ମାନଙ୍କର ଗୋଟେ ହ ବିଶ ହେଇଗଲାଣି। ଓ ଏଇଟା କରିବା କଥା ନୁହେଁ ଲୋକମାନେ ଝିଅ ହେଲେ ମୁହଁ ଶୁଖେଇ ଦଉଛନ୍ତି। ଆଉ ପୁଅ ହେଲେ ହସି ମଜା କ ହଉଛନ୍ତି ହେଲା। ଏଇଟା କିନ୍ତୁ କରିବା କଥା ନୁହଁ କାରଣ କଣ କି ସେମାନେ ଚିନ୍ତା କରୁଛନ୍ତି, ଝିଅ ଟେ ହେଲେ ଝିଅ ପିଛାରେ ଆମେ ଖର୍ଚ୍ଚ କରିବୁ। ତା ଶାଶୁଘରକୁ ତାକୁ ବିଦା କରିବୁ। ତା ପିଛରେ ଆହୁରି ବହୁତ ବହୁତ ଖ ଟଙ୍କା ଖର୍ଚ୍ଚ କରିବୁ। ପୁଅ ଟେ ହେଲେ ସି ଆମକୁ ରୋଜଗାର କରିକି ଦେଇପାରିବ। କିନ୍ତୁ ଯଦି ଆମେ ଗୋ ଟେ ଝିଅକୁ ସେମିତି ଶିକ୍ଷା ଦବା ଆଉ ସେମିତି ପାଠ ପଢେଇବା ତା ସହିତ ସେ ପିଲା ବି ଉଁ ରୋଜଗାରକ୍ଷମ ହେଇପାରିବ, ଆମକୁ ବି ସେ ଠିକରେ ଦେଖି ପାରିବ, ଯିଏ ଦେଖ ରଖିପାରିବନି କାହିଁକି, ଏମିତି କୌଣସି ମାନେ ଇଏ ଇଏ ନାହିଁ ଯେ ଝିଅ କରିପାରିବ। ନାଇଁ ମାନେ ମୋ ମତ ଟା।
ଆଜ୍ଞା।
ଝିଅକୁ ଆମେ ଯଦି ସେଇଭଳି ଶିକ୍ଷା ଦବା ଯେମିତି ଆମେ ପୁଅକୁ ଦଉଛେ ପୁଅକୁ ଭଲ ପାଠ ସ୍କୁଲରେ ରଉଛେ ଭଲ ପାଠ ପଢଉଛେ ତା ପିଛରେ ଯେମିତି ବ୍ୟବ ଇଏ କରୁଛେ। ପୁଅଟି ଝିଅଟିକୁ ଆମେ ଯଦି ସେମିତି କରିବା ତାହେଲେ ସେ ପିଲାଟି ସେ ଝିଅ ସିଏ ବି ବହୁତ ଭଲ ଭାବରେ, ହେ
ଆଛା ମୋ କହିବା କଥା ଦେଖନ୍ତୁ, ମାନେ ବେଳେ ବେଳେ କଣ ହୁଏ। ନା ଗାଁ ଗହଳି ମାନେଙ୍କରେ ଧର ଆଗରୁ ଦିଟା ଝିଅ ଥିବ। ତାପରେ ଆଉ ଗୋଟେ ଝିଅ ଜନ୍ମ ହବ ଧର ସେ ଭାବନ୍ତି ବେଳେ ବେଳେ କଣ କରନ୍ତି ନାଁ ଛୁଆଙ୍କୁ ବି କ୍ରି ବି କରିଦିଅନ୍ତି, ଝିଅ ଦେଖିବେ ନାଁ ତାକୁ ବିକ୍ରି କରିଦିଅନ୍ତି। ନାଇଁ ଆକୁ ଆମର ଯୋଉ ପାଳିବାର ସକ୍ଷମତା ନାଇଁ, ବିକ୍ରି କରିଦବା ତା ବଦଳରେ କିଛି ପଇସା ପାଇଯିବା। ତ ଦେଖନ୍ତୁ ନାହେଲେ ଯଦି ଘରର କିଛି ଝିଅ ମାନଙ୍କୁ ପାଠ ନ ପଢେଇକି ଧର ଆଉ କୋଉଠି ହୋଟେଲ ଯାହା ହେଲା କୋଉ ମାନେ ମଜଦୁରୀ କାମ ହେଲା। ତ ସେଥିରେ ବି ସେ ଇନଭଲଭ କରେଇ ଦଉଛନ୍ତି ଛୋଟ ଛୋଟ ଛୁଆଙ୍କୁ। ଯାହା ଦ୍ଵାରା ତାର ଆର୍ଥିକ ଅ ଶାରୀରିକ ମାନସିକ ଭାବରେ ଯୋଉ ବିକାଶ ଟା ହବା କଥା ସେଟା ହେଇପାରୁନି ବୁଝିପାରୁଛନ୍ତି ନା।
ସେ ସବୁ ସବୁ ହଁ କୁହ?
ହଁ ତ ସେଥିପାଇଁ ଆମ ସରକାର କଣ କହିଛନ୍ତି ନାଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସମସ୍ତେ ପାଠ ପଢିବା ପାଇଁ ଛଅରୁ ଚଉଦ ବର୍ଷ ପର୍ଯ୍ୟନ୍ତ ପୁରା ମାଗଣାଉ ବାଧ୍ୟତାମୂଳକ ଶି କ୍ଷା ଇଏ କରିବେ ଏମିତି କିି ଯୋଉ ବାବା ପିଲା ଅଧାରୁ ପାଠ ପଢା ଛାଡି ଦେଇଛନ୍ତି। ତାପରେ ସେ ଯଦି ପାଠ ପଢିବା ପାଇଁ ଆଗ୍ରହ ହଉଛନ୍ତି। ତାଙ୍କୁ ଘରୁ ବି ନେଇକି ତାଙ୍କ ଆଡ଼ମିଶନ ବୟସ ଅନୁସାରେ ଯୋଉ କ୍ଲାସ ରେ ପଢିବା କଥା, ସେହି ଅନୁସାରେ ତାଙ୍କୁ ଆଡ଼ମିସନ୍ ବି ଦଉଛନ୍ତି। ତାଙ୍କର କୌଣସି ଅଭାବ ଅସୁବିଧା ନ ହଉ ବୋଲି ତାଙ୍କୁ ବହି ମାଗଣାରେ ବହି ଯୋଗଉଛନ୍ତି। ତାଙ୍କୁ ଡ୍ରେସ୍ ପତର ଦଉଛନ୍ତି, ଏମିତି କି ମାନେ ଜୋତା ପିନ୍ଧିବା ପାଇଁ ଜୋତା। ଅ ବହି ବସ୍ତାନୀ ପାଇଁ ଏ ବ୍ୟାଗ ଖାଇବା ପାଇଁ ବିଭିନ୍ନ ପ୍ରକାର ଖାଇବା। ତ ଏଗୁରା ସବୁ ଯୋଗେଇ ଦେଲା ପରେ ବି ପିଲାମାନେ କଣ ହଉଛନ୍ତି, ନାଁ ଦେଖନ୍ତୁ ସରକାରୀ ସ୍କୁଲ ଅପେକ୍ଷା ମାନେ ଆମର ଯୋଉ ବେସରକାରୀ ସ୍କୁଲ କୁ ବେଶୀ ପ୍ରାଧାନ୍ୟ ଦଉଛନ୍ତି। ଆର ମାନେ କଣ ଏଇଟା କଣ ପାଇଁ ଏମତି ଏମତି ହଉଛି।
ମେନ୍ ହେଲା ଶୁଣ ସରକାରୀ ସ୍କୁଲରେ ପାଠପଢ଼ା ହଉଛି ହଉନି କାହିଁକିଷ ଶିକ୍ଷକ ମାନେ ବି ଭଲ ଅଛନ୍ତି ହଉନି କାହିଁକି ମେନ୍ ହେଲା ଅଧିକା ସରକାର ଯୋଉ ସବୁ କାମ ସବୁ ଦଉଛି ମାନେ ସ୍କୁଲ କୁ ପାଠ ପଢା ସହିତ ଖାଇବା ପିଇବା ପିଲାମାନଙ୍କ ସବୁଠୁ ସବୁ ବୁଝିଲା କିନ୍ତୁ ଦେଖ ସରକାରୀ ସ୍କୁଲରେ କଣ ହଉଛି କି ପିଲାମାନେ ଗୋଟେ ଗୋଟେ ସ୍କୁଲରେ ପିଲାମାନେ ଏକ ଦୁଇ ଗଣିବା ଶିଖିନାହାନ୍ତି ଅହା ଲେଖିବା ଶିଖି ନାହାନ୍ତି କିନ୍ତୁ ତୃତ କଲାସ କାହିଁକି ଏମିତି ହଉଛି କାରଣ କାରଣ ମାନେ ମୋ ମତ ଟା ହବାର କାରଣ କଣ ଟିଚର ମାନେ କଣ କରୁଛନ୍ତି ଏ ସରକାର ତ ଯାହା କାମ ଦଉଛି ତାକୁ କରୁଛନ୍ତି ତା ଦେହରେ ସେମାନେ ଗୋଟେ
ଆମକୁ ସରକାର ଏତେ ପରିମାଣ ର କାମ ଦଉଛି କି ଆମେ କ୍ଲାସ ହିଁ କରିଢ ପାରୁନ।
ହଁ।
ସି ଗୋଟେ
ନ କରିବା ଦ୍ୱାରା ପିଲାମାନଙ୍କର ପାଠ ପଢିବାରେ ବହୁତ ହ୍ୟାମ୍ପରିଂ ହଉଛି।
ଆଚ୍ଛା।
ପିଲାମାନେ ଆଗକୁ ବଢିବାର ମାନେ
କଷ୍ଟକର ହେଇ ପଡୁଛି। ତା ଫଳ ରେ ସେ ଦେଖିଲା ବେ ତୃତୀୟ କ୍ଲାସ ରେ ପଞ୍ଚମ କ୍ଲାସ ରେ ପାଠ ପଢିଥିବ ପାଞ୍ଚ କ ପଣିଖିଆ ଆସୁନଥିବ ଦୁଇ କ ଦୁଇ କ ପଣିଖିଆ ଆସୁନଥିବ, ଏକ ଦୁଇ ଗଣି ପାରୁନଥିବ, କି ଏକ ଦୁଇ ପଚାରିଲେ କହି ପାରୁନଥିବ ଇଏ ଗୋଟେ ବଡ ବଡ ସମସ୍ୟା ହଉଛି। ତାକୁ ପା
ମୁଁ କହିଲି ଆପଣଙ୍କ କହିବା କଥା ଯେ ଏବେ ସ୍କୁଲ ଯୋଉ ସରକାରୀ ସ୍କୁଲ କୁ ପିଲାମାନେ ଯାଉଛନ୍ତି କୌଣସି ପ୍ରକାର ପାଠ ପଢିବାର ମନ ବୃ ତି ନ ନେଇ ସେଠି ଖେଳିବା ଆଶାରେ, ଖାଇବା ଆଶାରେ ଯାଉଛନ୍ତି ତା ପରେ ପ୍ରାୟ ପିଲାଙ୍କୁ ମୁଁ ବି ଦେଖିଛି ଯେ ମୁଁ ଖାଇଲା ଟାଇମ ରେ ଘରକୁ ଗଲା ବେଳକୁ ପ୍ରାୟ ଗାର୍ଡିଆନ ମାନେ ଯାଇକି କଣ କରୁଛନ୍ତି ଯେତେବେଳେ ଖାଦ୍ୟ ଛୁଟି ହଉଛି ବା ଖାଇବା ଛୁଟି ହଉଛି ସେତେବେଳେ ଅଧାରୁୁ ଅଧିକ ପିଲା ଘରକୁ ଆସୁଛନ୍ତି ଭାରି ଯାହା ଦ୍ଵାରା ଅଲଗା ଯୋଉ ତା ଖାଇବା ପ ଛୁଟି ପରେ ଯୋଉ ପିରିଅଡ ଗୁରାକ ରହିଲା ତା ପାଠ ତ ମାନେ ବନ୍ଦ ହେଇକି ରହିଲା ସେ ପିଲା ସେ ପାଠ ବିଷୟରେ ଜାଣି ପାଇଲାନି ଗୋଟେ ଗୋଟେ ପିଲା ଅଛନ୍ତି ମାନେ କଣ ବର୍ଷ ତମାମ ସ୍କୁଲ ବନ୍ଦ କରୁଛନ୍ତି। ପରୀକ୍ଷା ସମୟରେ ହଉ କିମ୍ବା କୌଣସି ପୂଜା ପର୍ବାଣିୀ ହଉ ଏଇ ସବୁ ଦିନ ମାନଙ୍କରେ ସ୍କୁଲ କୁ ଯାଉଛନ୍ତି। ସେଥିରେ ବି ତାଙ୍କ ବାପା ବାପା ମା ମାନେ କିଛି ବି କହୁନାହାନ୍ତି କି ତାଙ୍କର ପାଠ ପଢାକୁ ନେଇ କିଛି ସିରିଅସ ନାହାନ୍ତି ଯେ ହଁ ତ ପଢିଲେ ପଢୁ ନଅଲେ ନାହିଁ ଏମିତି ହିଁ କହୁଛନ୍ତି। କିନ୍ତୁ ସେମ ଜିନିଷ ଯେତେବେଳେ ଆମେ ଗୋଟେ ବେସରକାରୀ ସ୍କୁଲ ରେ ପାଠ ପଢଉଛେ ଯଦି ପିଲାଟି ପାଠ ନ ପଢିଲା ଆମେ ତାଙ୍କୁ କୋତ୍ସିନ କରୁଛେ ଯେ ନାଇଁ ଆମ ପିଲା କାହିଁକି ପାଠ ପଢୁନି? କୋଉଥେରେ ୱିକ ଅଛି କଣ ପାଇଁ ଏତିକି ମାର୍କ ର ତ ସେଇ ଜିନିଷ ଟା ମୁଁ ସରକାରୀ ସ୍କୁ କୁଲ ରେ ଦେଖିବାକୁ ପାଉନି ନା କୌଣସି ମିଟିଂ ଅଛି ନା କିଛି ବି,
ସେ ସେଇ କଥା ବା କହୁଛି ସେଇ ଏଇ ସବୁ ଯେମି ଯେମିତି ଆମେ, ବେସରକାରୀ ସ୍କୁଲ ରେ ପିଲାଟିକୁ ଦେଲେ ଯେମିତି ଆମେ ତଦାରଖ ନଉଛେ, ଛୁଆ ପାଠ ପଢ଼ୁଛି କି ନାଇଁ, ସ୍କୁଲ ରେ ପିଲାମାନେ ପାଠ ପଢ଼ୁଛନ୍ତି କି ନାଇଁ ସ୍କୁଲ ରେ ସାର୍ ମାନେ ପଢ଼ ଉଛନ୍ତି କି ନାଇଁ କି କଣ କରୁଛନ୍ତି କି ନାଇଁ, ତା ପରେ ତମେ ଯେମିତି ତଦାରଖ କରୁଛ ସେଇଭଳି ଯେ, ବେ ସରକାରୀ ସ୍କୁଲରେ ପିଲାକୁ ପାଠ ପଢ଼େଇଲେ, ସେଇଭଳି ତଦାରଖ କରନ୍ତ ତାହେଲେ ଏ ସରକାରୀ ସ୍କୁଲ ବି ଆଗକୁ ବଢ଼ି ପାରିବ କାହିଁକି ବଢି଼, ପାରିବ ନାଇଁ,
ତା ପରେ ମୁଁ କହିବା କଥା ଆଉ ଗୋଟେ କଥା ଦେଖନ୍ତୁ, ଅ ମାନେ ପୁଅ ଝିଅଙ୍କ ଭିତରେ କିଛି ଫରକ ନ କରିବା ପାଇଁ, ନବମ ରୁ ଆମକୁ ସାଇ କଲ ମିଳିଯାଉଛି ଦଶମ ପରେ ଯୋଉ ମାନେ ଭଲ ମାର୍କ ରଖ୍ ଖୁଛନ୍ତି ସେମାନଙ୍କୁ ଭଲ-ଭଲ କଲେଜ୍ ହଉ ସ୍କୁଲ ହଉ, ସେଠୁ ଭୟ ପଢ଼ିବା ପାଇଁ ଅଫର ମିଳୁଛି କିମ୍ବା ପ୍ଲସ୍ ଟୁ ରେ ଯେଉ ମାନେ ଭଲ ମାର୍କ ର
ହଁ ଅଭିଜ୍ଞାତ-ଅଭିଜ୍ଞାତ ଦଶମ ଦଶ ତମ ଶ୍ରେଣୀରେ ଯୋଉମାନେ ଓଡ଼ିଆରେ-ଓଡ଼ିଆରେ ଭଲ ମାର୍କ ରଖୁଛନ୍ତି ତାଙ୍କୁ, ତାଙ୍କୁ ଦଶ ହଜାର ଟଙ୍କା ଲେଖା ଦିଆ ହଉଛି, ଦିଆ ହଉନି କାହିଁକି ଦିଆ ହଉଛି, ଏଇଟା ସରକାରୀ ତରଫରୁ ସେଇଟା ଇଏ ହେଇଛି ହେଲେ କଣ ହବ ପିଲାମାନେ, ଯେମିତି ଇଏ କରିବେ ସେମତି ରେଜଲଟ ପାଇବେ ଓଡିଆ ଟାକୁ ଆମର ଓଡିଆ ଭାଷ୍ ଚାଷକୁ ଯେତେ ଆମେ ଉପରକୁ ନେଇପାରିବା, ସେଥିପାଇଁ ବି ସରକାର ବ୍ୟବସ୍ଥା କରିଛନ୍ତି ଯୋଉ ପିଲା ଓଡିଆରେ ନାଇଣ୍ଟି ଏଇଟି, ପସେଡ୍ ମାଏ ନାଇଟି ଫାଇଫ ପସେଟ୍ ମାର୍କ ରଖିବେ ତାଙ୍କୁ, ଦଶ ହଜାର ଟଙ୍କା ସରକାର ତରଙ୍ଖୁ ତରଫରୁ ସେ ପିଲାକୁ ଦିଆ ହଉଛି,
ଆଜ୍ଞା, ତାପରେ ଦେଖନ୍ତୁ ଅ ମାନେ ଇଏ ତ ଗଲା, ବାଳିଅ ବାଳକ ବାଳିକ ମାନଙ୍କ କଥା ଦେଖନ୍ତୁ ଗୋଟେ ଝିଅ ଯେତେବେଳେ ପ୍ରାପ୍ତ ବୟସ୍ କହି ଯାଉଛି ବାହାଘର ପାଇଁ, ସେତେବେଳେ ଯୋଉମାନେ ଶ୍ରମିକ ଇଏ ହୁଏ ସମସ୍ତେ ତ ବାହାଘର କରିପାରିବେନି ନା, ସେଥିପାଇଁ ଆମ ସରକାର କଣ କରୁଛନ୍ତି, ନା ବାହାଘର ପାଇଁ ଆର୍ଥିକ ସହାୟତା ବି ଯୋଗାଇ ଦଉଛନ୍ତି। ସମୂହ ବିବାହ ଯୋଜନା ମଧ୍ୟ କରିଛନ୍ତି। ଅ ଧର ଦୁ ମାନେ ଯୋଉମାନେ ଗରିବ ଶ୍ରେଣୀର ଲୋକ ତାଙ୍କ୍ ସେମାନେ ଝିଅ ବାହାଘର କଲେ, ତାଙ୍କୁ ପଚିଶ୍ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ଧାର କୌଣସ୍ ଗର୍ଭବତୀ ସ୍ତ୍ରୀ ପ୍ରସ୍ତୁତି ଗ ପ୍ରସ୍ତୁତି କାଳୀନ ପାଇଁ ବି, ସେଥିପାଇଁ ବି ତାଙ୍କର ଖାଇବା ପାଇଁ ତାଙ୍କର ମେଡିସିନ ବାବଦକୁ ପଇସା, ସେ ଯେମତି ପୌଷ୍ଟିକ ଆହାର ପାଇବେ ସେଥିପାଇଁ ବି ପୋ ମାନେ କିଛି ନା ଖାଦ୍ୟ ଯୋଗାଇ ଦଉଛନ୍ତି ତର ଏସେଜ୍ କି ମା ମାନଙ୍କ ପାଇଁ ବି ବିଭିନ୍ନ ପ୍ରକାର, ଋଣ ଆକାରରେ ଲୋନ ଆକାରରେ ପଇସା ତାଙ୍କୁ ଦଉଛନ୍ତି ଯାହା ଦ୍ଵାରା ସେ ତାଙ୍କର କଣ, ଆତ୍ମନିର୍ଭରଶୀଳ ହେବେ ଯୋଉ ପୁରୁଷ ପ୍ରଧାନ ସମାଜରେ, ଯେମତି ନାରୀ ସଶକ୍ତ ଭାବ ସଶକ୍ତ ହେଇପାରିବ ନିଜ କାମ ନିଜେ ଯେମିତି, କରିପାରିବ। ସେଇଭଳି ଭାବରେ ବିଭିନ୍ନ ପ୍ରକାର ଯୋଜନା ହଉଛନ୍ତି ଏତେ ଯୋଜନା ହେଲା ପରେ ବି ଆଜିିକା ଯୁଗରେ ନାରୀଟି ମାନେ କଣ ନିଜକୁ ସଶକ୍ତ ମନେ କରି ପାରୁନି ବା ନିଜେ ସଶକ୍ତ ହେଇ ପାରୁନି। କୌଣସି କାମ ପାଇଁ କୌଣସି ନା କୌଣସି କାର୍ଯ୍ୟ କେତ୍ରରେ ଦେଖିବେ ସେ ପୁରୁଷ ଉପରେ ମାନେ କଣ ଆତ୍ମନିର୍ଭର ହେଇ ପଡୁଛି। ନାଇଁ ସିଏ ମାନେ କଲେ ହିଁ ଏଟା କେତେ ଦୂର ଆଣ୍ଟି ଠିକ ରହୁଛି?
ପୁରୁଷ ତ ରହିବେ ମା। କିନ୍ତୁ ପୁରୁଷ ଟାକୁ ଆମେ ପୁରୁଷ ମାନେ ସେମାନେ ସବୁବେଳେ କହୁଛନ୍ତି ଯେ ନାରୀ ଆମ ବିନା ଅଧୁରା।
ଆଜ୍ଞା।
ନାରୀ ତାଙ୍କ ବିନା ଇଏରେ କୌଣସି କାମ କରିପାରିବନି ଏମିତି କିଛି କାମ ନାହିଁ ଯେ ପୁରୁଷ ବିନା ହିଁ ମଣିଷ ନାରୀ କରିପାରିବେନି କରିପାରିବ କେବଳ ଗୋଟେ ଗୋଟିଏ କାମ କରିପାରିବନି ମାନେ ପୁରୁଷ ପୁରୁଷ ବିନା ସ୍ତ୍ରୀ ଗୋଟେ କାମ କରିପାରିବନି ନାରୀ। କିନ୍ତୁ ଆଉ ସବୁ କାମ କରିପାରିବ।
ହଁ ତାପରେ ମୋ କହିବା କଥା ଦେଖନ୍ତୁ ସମ ତ କୁହନ୍ତି ଗୋଟେ ସଫଳ ପୁରୁଷ ପଛରେ ଗୋଟେ ନାରୀର ହିଁ ହାତ ଥାଏ। ସେ ମା ଆକାରରେ ହଉ ଭଉଣୀ ଆକାରରେ ହଉ ବାନ୍ଧବୀ ଆକା ଆକାରରେ ହଉ ବନ୍ଧୁ ଆକାରରେ ହଉ ସ୍ତ୍ରୀ ଆକା ହଉ କି ପ୍ରେମିକା ହିସାବରେ ହଉ ଯେ କୌଣସି ସେମିତି ତ ଦେଖିବେ କିନ୍ତୁ ଗୋଟେ ଝିଅର ସଫଳତା ପଛରେ କେବେ କୌଣସି ପୁଅର ହାତ ନଥାଏ। ତା ମା ବା ତ ମା ର ପ୍ରାୟତଃ ମା ର ହିଁ ଆସଥାଏ ନା ବାପା ମା ବି ବାପା ମାନେ ମୁ ଚାହାନ୍ତି ନାଇଁ ମୋ ଝିଅ ଏତେ ବାଟ ଯାଉ କି ଆଗକୁ ଯାଉ କି ମୁଁ ପୁଅଠୁ ବେଶୀ ଆଗକୁ ଯାଉ ଭାରି ଏଟା ମୁଁ ପ୍ରାୟ କ୍ଷେତ୍ରରେ ମୁଁ ଦେଖିଛି ଯେ ସେମାନେ ବି ନିଜ ପୁଅକୁ ନେଇକି ଯେତିକି ମାନେ ତପରତା ଦେଖାନ୍ତି ଝିଅ ମାନଙ୍କୁ ନେଇକି ସେତିକି ତତ୍ପରତା ଦେଖାନ୍ତିନି।
ଏ ବାପା ସବୁ ବାପା ମାନେ ନୁହଁ। ସବୁ ବାପା ମାନେ ନୁହଁ ଏଇଟା ଛୁଆ ଏ ଏ କଥାଟା ମୁଁ ସହମତରେ ମୁଁ ଯେ ଜେତିକି ଦେଖିଛି ସବୁ ବାପା ମାନେ ନୁହଁ। ଗୋଟେ ଗୋଟେ ବାପା ଥାଆନ୍ତି କିନ୍ତୁ ଗୋଟେ ଗୋଟେ ବାପା ଅଛନ୍ତି। ଝିଅ ମାନଙ୍କୁ ହଉ ବା ପୁଅ ମାନଙ୍କୁ ହଉ ସମାନ ଦେ କୁହନ୍ତି ପୁଅର ଝିଅର ସଫଳତା ପଛରେ ବାପା ବାପା ମାଙ୍କର ପ୍ରଧାନ ହାତ ଥାଏ। ହାତ ନଥାଏ କାହିଁକି ସମସ୍ତଙ୍କର ସେମିତି ଏ ମାନେ ମାନେ ମୁଣ୍ଡ ଖର୍ ଖର୍ଚ୍ଚ କରିବାରେ ସେମିତି ନୁହଁ ସମସ୍ତଙ୍କ ଚିନ୍ତାଧାରା ଟା ସେମିତି ନୁହଁ କିନ୍ତୁ ପ୍ରାୟ ହଁ ଶତକଡା ଶତକଡା ପଚସ୍ତରୀ ଭାଗ କି ଅଶୀ ଭାଗ ଲୋକଙ୍କର ଚିନ୍ତାଧାରା ଅଛି ଯେ ଏ ଝିଅ କଣ କରିପାରିବ ପୁଅ କଣ ନକରି ପାରିବ?
ଆଜ୍ଞା ତ ଏମିତି ଚିନ୍ତାଧାରା ଯୋଉମାନେ ଥାଆନ୍ତି, ମୁଁ ବି ମୋ ବାପା ମାଆଙ୍କର ଆମେ ତିନିଟା ଝିଅ। ଆଜିକା ଇଏରେ ଯେତେବେଳେ ଆମେ ଦଶମ ପଢିଲୁ ସେତୋବେଳେ ଲୋକ କହିଲେ କାଇଁ ଝିଅମାନଙ୍କ ପଛରେ ପଇସା ସାରିବ କାଇଁ ଇଏ କରୁଚ। ତ ବାହା ହେଇକି ପର ଘରୁକୁ ଯିବେ। କିନ୍ତୁ ମୋ ବୋଉ ସେଠି ହାର ନମାନିକି ଆମୁକୁ ଧାର ଉଧାର କରିକି